ହାଲୋ। ହାଲୋ କିଛି ଭୟସ୍ ସୁବୁଦ୍ଧି।
ହଁ ଶୁଭିଲା ଆଜ୍ଞା ହଁ ଶୁଭିଲା ଆପଣ ନେଟୱର୍କ ଆପଣ ଟିକେ ଇଏ ପାଉନି ତ କୋଉଠି ଫୋନ ରେ ଅଛନ୍ତି। ଟୱର ପାଉନି ଆଉ ଖିଆ ପିଆ ସରିଲାଣି ଆପଣଙ୍କ ର ହାଲୋ ଭଏସ ଶୁଭୁଛି କଥା ଶୁଭୁଛି ଆଜ୍ଞା।
ଆପଣଙ୍କର ଟିକେ କ୍ଲିଅର ଶୁଭନି।
ହଁ ଶୁଭିଲା ତ? ମୋତେ ତ ଶୁଭୁଚି।
ଆପଣଙ୍କ କଲ୍ ମୋତେ ଠିକରେ ଟିକେ ଶୁଭୁନି। ହ୍ୟାଲୋ ଏବେ ଶୁଭୁଛି ଆପଣଙ୍କୁ?
ହଁ ମୋତେ ତ ଶୁଭୁଚି ଭଲସେ।
କଣ କରୁଚନ୍ତି? ନାଇଁ ଆପଣଙ୍କ ଟିକେ ଝିଲମିଲ ଶୁଭୁଛି।
ହୁଁ ନା ମୋ କଥା ତ, ଆପଣଙ୍କୁ ମୋ କଥା, ଆପଣଙ୍କ କଥା ମୋତେ ଶୁବୁଚି। ମୋ କଥା ଆପଣଙ୍କୁ ଶୁବୁନି?
ଆପଣଙ୍କର ଏବେ ଶୁଭୁଚି ଟିକେ ଟିକେ।
ହଁ ଶୁବିଲା?
ଆଜ୍ଞା, ଆଜ୍ଞା, କୁହନ୍ତୁ।
ହଁ, ଆଉ ଖାଇସାଲଣି?
ଏବେ ଶୁଭୁନି ଆପଣଙ୍କ କଲ୍। ହ୍ୟାଲୋ।
ହଁ ଆପଣ ଟିକେ ବାହାରକୁ ପଳେଇ ଯାଆନ୍ତୁ ନନେ। ଆଉ କଥାଟା ଆପଣ କ୍ଲିୟର୍ ଶୁବୁନି କି, ଡାଟା ଆପଣ ଡାଟା ନହେଲେ ଅନ୍ କରନ୍ତୁ। ଆପଣ ଡା ଟା ଅନ୍ କରନ୍ତୁ। ଡାଟା ଅନ୍ ନ କଲେ ଆପଣଙ୍କ କି-କ୍ଲିୟର୍ କଥା ଶୁଭୁନି। ହଁ ଡାଟା ଅନ୍ କରିକି ଆପଣ ବାହାରକୁ ବି ଯାଆନ୍ତୁ। ହ ହାଲୋ, ହଁ ଖାଇ ସାଇଲେଣି ଆପଣ?
ନାଇଁ ଖିଆ ପିଆ ସରିନି। କରିବୁ ଆଉ। ହାଲୋ
ଆ, ଆଚ୍ଛା, ଆଚ୍ଛା, ଆଚ୍ଛା ରାତିରେ ଆପଣ କଣ ଖାଉଛନ୍ତି?
ରାତିରେ ସେଇ ରୁଟି ତରକାରୀ। ଆଉ ଆପଣ କଣ ଖାଉଚନ୍ତି?
ମୋର ସେଇ ରାତିରେ ରୁ କି ମୁଁ ତ ଡାଇବେଟିସ୍ ଲୋକ। ଆଉ ସକାଳୁ ମୁଁ ରୁଟି ଖାଏ। ଦିପରର ବି ଭାତ ଖାଏ। ତାପରେ ରାତିକି ପୁଣି ଆସି ରୁଟି ଖାଏ। ସନ୍ଧ୍ୟାବେଳେ ଟାଇମ୍ ରେ ଯାଇକି ସେ ଗଜାମୁଗ ବୁଟ ଖାଏ। ନଚେତ ଇଟିଲି କିମ୍ବା ଉପମା ବଜାରେ ମିଳେ। ମୁଁ ସେଠି ଯା ଖାଇଦେଇ। ଆଚ୍ଛା ଆପଣ କଣ ପଢାପଢି କରନ୍ତି? ଆପଣ କଣ ପଢାପଢି କରନ୍ତି? ଆଜ୍ଞା? ପ୍ଲସ୍ ଥ୍ରୀ ପଢୁଛନ୍ତି। ଆଚ୍ଛା, ଆଜ୍ଞା, ଆଜ୍ଞା କୁ କୋ କୋଉଟା କଲେଜ୍ ଆପଣଙ୍କର?
ମୁଁ ମାନେ ବିଜେପି କଲେଜ୍ ରେ ଆଡମିସନ୍ କଲି ଏବେ।
ଆଚ୍ଛା ଆଚ୍ଛା ବହୁତ ବହୁତ କେତେ ମାର୍କ ରଖିଥିଲେ କଣ?
ଉଁ ପାଁଶହ ତେଇଶି ରଖିଥିଲି।
ଆଚ୍ଛା ବାସ୍ ବଢିଆ ଆଉ ଭଲ ପାଠ ଏମିତି ପଢାପଢି କରନ୍ତୁ। ଆଉ ଆଗକୁ ଆଗକୁ ବ-ବଢନ୍ତୁ। ହଁ କଣ ମନରେ ଆଶା ରଖିସନ୍ତି? କଣ ବଡ ହେଲେ କଣ ହେବେ? କି କଣ? ଆପଣ ମାନେ ଚା କିରି କରିବେ ନାଇଁ କୋଉଥିରେ
ଟିଚିଂ ଲାଇନ୍ ରେ ଭାବିଚି। ଟିଚିଂ ଲାଇନ୍ ରେ।
ହୁଁ, ହୁଁ, ହୁଁ, ଆଚ୍ଛା ଭଲ ଜବ୍ ସେଟା ବି। ହୁଁ, କୁହନ୍ତୁ। ମୋର ତ ବେପାର ନା। ଆମର ତ ବେପାର ଫ୍ୟାମିଲି ରେ ମୁଁ ରହେ ମୋର ଦିଟା ଝିଅ ବାପ ଆଉ ମାଉସୀ ଅଛ ଛନ୍ତି ଭଉଣୀମାନେ ସବୁ ତ ବାହାର ସାରୁସ। ଆମର ସମସ୍ତଙ୍କ ବାହାର ଫାର ସବୁ ହେଇଯାଇଚି। ତିନି ଭଉଣୀ ମୁଁ ଗୋଟେ ପୁଅ। ହଁ ଆଉ ମୁଁ
ଆପଣଙ୍କର ତାହଲେ ବଡ ଫ୍ୟାମିଲି?
ହ ବଡ ଫ୍ୟାମିଲି ନାଇ ଛୋଟ ଫ୍ୟାମିଲି। ଆମର ବଡ ଫ୍ୟାମିଲି ଆମ ବାପା ଏକା ସବୁ ମାନେ ଦାଦା ବଡବାପା ଏଇ ସ ତ ପାଞ୍ଚ ଜଣ ପାଞ୍ଚ ଭାଇ ସିଏ ସବୁ। ଆଉ ସେ ସବୁ ବାହାରେ ସବୁ ଅଛନ୍ତି ଆମେ ଗାଁରେ ସବୁ ଅଛୁ ଆଉ ଆମେ ରହୁଛୁ ଆଉ ଭଉଣୀ ମାନେ ସବୁ ବି ବାହାଘର ଫାଘର ସବୁ ହେଇଯାଇଛି। ଆଉ ଆମେ ଏଇଠି ଅଛୁ ଆମ ଫ୍ୟାମିଲି ଦି ଝିଅ ଆଉ ମୁଁ ମିସେସ ଏମିତି ରହୁଛୁ। ମୋର ଗୋଟେ ଛୋଟ ଦୋକାନ ରଟେ ଏମିତି କରିଛି ଦୋକାନ ଟା ବି ଏମିତି ପରିବାର ଭରଣ ପୋଷଣ କରୁଛି ଆଉ।
ଆଜ୍ଞା।
ହୁଁ ଆପଣ ପଢାପଢି କରିକି କଣ ବାପାଙ୍କୁ ସାହାଯ୍ୟ କରିବେ ନା ନାଇଁ ଏମତି ଚାକିରି ଫାକିରି କରିବେ ନା କଣ ଏମିତି ମନରେ ଭାବିଛନ୍ତି କିଛି?
ନା ପଢାପଢି କରିକି ମାନେ ହାଲୋ
ହଁ କୁହନ୍ତୁ ଶୁଭୁଛି।
ନାଇଁ ମାନେ ପଢାପଢି କରିକି ଶୁଭୁଛିତ ଆପଣଙ୍କ? କଣ ଭଏସ?
ହଁ ହଁ ହଁ ସୁବୁଛି। କଥା ଅପଣଂକ ଶୁଭୁଛି କୁହନ୍ତୁ।
ହଁ ପଢ଼ାପଢ଼ି କରିସାରିକି ଟିଚିଂ ଲାଇନରେ ଯିବି ବୋଲି ଭାବିଛି ତ ଯଦି ସକ୍ସେସ୍ ହେଇଗଲି ତ ସେଇଟା ଭଲ କଥା।
ହୁଁ ହୁଁ ହୁଁ।
ତ ତାପରେ ବାବାଙ୍କୁ ବି ଟିକେ ହେଲ୍ପ ହେଇଯିବ।
ହୁଁ ହୁଁ।
ତ ସେଇଥିପାଇଁ କାମ କରୁଛି ଆଉ।
ଆଚ୍ଛା ଆପଣ କଣ ଖାଇବାକୁ ପସନ୍ଦ କରନ୍ତି ବେଶୀ ମାନେ ସା
ମତେ ନାଇଁ ଆମିଷ ମତେ ଟିକେ ଭଲ ଲାଗେ ଖାଇବାକୁ।
ଆମିଷ ଭଲ ଲାଗେ?